ଏବେ କଣ କରୁଛନ୍ତି? ଆପଣ ଏବେ କଣ କରୁଛନ୍ତି?
ଏଇ ଟିକେ କାମ ଟିକେ କରୁଥିଲି ଇ ନାଇଁ, ମୁଁ ସେୟା ମୁଁ କହିଲି ହଠାତ ଟିକେ ସମୟ ଥିଲା ତ ମୁଁ ଭାବିଲି ତୁମକୁ କଲ୍ କଲି, କେତେବେଳୁ ମନରେ ଆସିଲା ଯେ ତୁମ ସହିତ କେତେ ଥର ଆପଣଙ୍କ ସହିତ କ କଥା ହେଇଚି, କିନ୍ତୁ କେବେ ଆପଣଙ୍କ ଘର କିଏ କଣ ଅଛନ୍ତି, କଣ କରୁଛନ୍ତି, ଆପଣ କଣ ପଢିଛନ୍ତି, ଏଇ ସବୁ ବିଷୟରେ ପଚାରି ନି? ତ ଏମିତି ମନେ ପଡିଲା, ମୁଁ ଭାବିଲି ଟିକେ କଲ୍ କରିକି ପଚାରିବି। ଆଉ ଆପଣଙ୍କ ଘରେ ସବୁ କିଏ ସବୁ ରୁ କଣ ରହୁଛନ୍ତି?
ଉ ଘରେ ତ ଆମର କରିବା ବୋଲି ଭାବୁଛୁ ଆଉ ବୋଉ, ଆଉ ଦେଇ, ଆଉ ଦେଇଙ୍କର ପୁଅ, ନନା, ସିଏ ତ ଏଠି ଜବ୍ କରୁଛନ୍ତି। ଆ ସିଏ ବି ଏଠି ରହୁଛନ୍ତି, ଆଉ ଛୁଟି ହେଲେ ସିଏ ତାଙ୍କ ଘରକୁ ଯାଉଛନ୍ତି ହେରି। ଆଉ ତାପରେ ସମସ୍ତେ ରହୁ ଛନ୍ତି ପାଖାପାଖି ଆଉ, ବାପାଙ୍କର ଦେହ ତ ଟିକେ ସବୁବେଳେ ମାନେ ଭଲ ରହୁନି ଧୁୋଇ ଧ ହାତ ଧରେ। ହାର୍ଟ ଅପରେସନ ହେଇଛନ୍ତି। ତାପରେ ତାଙ୍କ ଦେହ ଟା ସବୁବେଳେ ଭଲ ରହୁନି। ଆଉ ସେଥିପାଇଁ ଟିକେ ମନ ଦୁଃଖ। ଆଉ ନହେଲେ ସମସ୍ତ ଙ୍କ ଦେହ ପରିବାରରେ ଭଲ ଅଛି। ଆଉ, ଆଉ ତାପରେ ପରିବାର ବିଷୟରେ କହିଲେ ଯେହେତୁ ଆପଣ ଜାଣିଥିବେ, ଯଦି ଜଣଙ୍କର ମାନେ ପରିବାର ଭିତରୁ ଜଣଙ୍କର ବି ଟିକେ ଯେତେବେଳେ ଦେହ ଖରାପ ହେଇଯାଉଚିତ, ତ କେତେ ମନ ଦୁଃଖ ହୁଏ କଣସି କୌଣସି କାମ କରିବାକୁ ବି ଇଚ୍ଛା ହୁଏନି। ହଁ, ଯେହେତୁ ଜାଣିଥିଲ ଯେ, ମାନେ ବା ପା ମାନେ ଏମିତି ଜଣେ ଲୋକ ମାନେ ସମସ୍ତଙ୍କର ଆମର ବୋଲି ନୁହଁ, ଆପଣଙ୍କର ଗୋଟେ ସମସ୍ତଙ୍କର। ଆଉ ସିଏ ମାନେ ନିଜେ କେତେ ମାନେ କଷ୍ଟ ସହିକି ଆମକୁ ପାଠ ସାଠ ପଢେଇଚନ୍ତି ମାନେ ଆମକୁ ସେ ନିଜର ଆବ ସେ କଥା ଟାକୁ ସେମାନେ କେବେ ଦେଖିନାହାନ୍ତି ସବୁବେଳେ ଆ ମୋ ପୁଅ ହଉ ବା ଝିଅ ହଉ ସେମାନେ କେମିତି ଭଲରେ ରହିବେ ବା ପାଠ ପଢିବେ ଆଗକୁ ଯିବେ ଆଉ ସମସ୍ ଙ୍କ ସାଙ୍ଗରେ ଯାଇଁକି ଯେମିତି ସେମାନେ ମିଶି ପାରୁଥିବେ ପାଞ୍ଚ ଜଣରେ ଜଣ ହେଉଥିବେ ସେ ସବୁବେଳେ ସେ ସେଇଟା ଚିନ୍ତା କରନ୍ତି ନା କି ନିଜ ବିଷୟରେ ତ ସେ କେବେ ବି ଚିନ୍ତା କରନ୍ତି ନାହିଁ। ଆଉ ମୁଁ ମୋ ନିଜ ଆଖିରେ ବି ଦେଖିଚି ମାନେ ଯୋଉ ପର୍ବପର୍ବାଣି ହଉ କି ଯାହା ହଉ ମାନେ ବା କାହାକୁ ଆମ ମାନଙ୍କ ପାଇଁ ମୋ ଦେଇଙ୍କ ପାଇଁ ମୋ ପାଇଁ ଆଉ ସମସ୍ତଙ୍କ ପାଇଁ। ମାନେ ଆଗ ନୂଆ ଡ୍ରେସ ହଉ ଚପଲ ହଉ ସବୁ ଆଣିବେ କିନ୍ତୁ ଆମେ ମୁଁ ଯେତେବେଳେ ଥରେ ଥରେ ପଚାରେ ବାପା ତମ ପାଇଁ କାହିଁକି ଆଣିଲନି ପର୍ବତ ସମସ୍ତେ ନୂଆ ପିନ୍ଧିବେ। ସେ ମତେ ହସିକି କହନ୍ତି ଏ ମୋର କଣ ହବ ମୋର ପା ଏତେ ଅଛି। ଏତେ ଅଛି ମୁଁ କଣ ହବ ମୁଁ କଣ କରିବି ଏଇରା ନଷ୍ଟ ହବ ଖାଲି। ସେ ତ ଏମିତି କହିକି ମାନେ ଭୁଲେଇ ଦେଲେ କିନ୍ତୁ ଉଁ ଗୋଟେ କଥା କଣ ତାଙ୍କର ମାନେ ସବୁଠୁ ବେଶୀ ଯୋଉ ଜିନିଷ ପଛ ଆବଶ୍ୟକତା ଥିବ ସେ ବି ନିଜେ ପିଲାମାନଙ୍କ ପାଇଁ ସେଇଟା ତ୍ୟାଗ କରିଦିଅନ୍ତି ସେଇଟା ହଉଚି ମାନେ ପରିବାର ମାନେ ଏକାଠି ରହିବାର ଗୋଟେ ମାନେ ନିହାତି କି ଭଲ ମୁଁ କହିବି ମାନେ ଯଦି ଆମେ ବିଳି ମିଶିକି ରହୁଚେ ତ ମୋ ଉପରେ କୌଣସି ଅସୁବିଧା ଆସିଲେ ମାନେ ପରିବାରରେ ଅନ୍ୟମାନେ ବି ଛିଡା ହେଇପାରିବେ। ତ ସେମାନଙ୍କ ଉପରେ କିଛି ଅସୁବିଧା ଆସିଲେ ମୁଁ ବି ତାଙ୍କ ପାଖରେ ଯାଇଁକି ଛିଡା ହେଇ ପାରିବି କିନ୍ତୁ ଦେଖି କିନ୍ତୁ ଏବେ କଣ କରୁଚନ୍ତି ନା ଲୋକ ସବୁ ଅଲଗା ଅଲଗା ହେଇକି ରହିଯାଉଚନ୍ତି ମାନେ ତାଙ୍କୁ ବଡ଼ ପରିବାର ପସନ୍ଦ ହଉନି ସମସ୍ତେ ଛୋଟ ଛୋଟ ପରିବାରରେ ସୀମିତ ହେବାକୁ ଚାହୁଁଚନ୍ତି। କିନ୍ତୁ ମୋ ମତରେ ସେମ ସେଇଟା ଭୁଲ କାରଣ ଯେହେତୁ ଆମକୁ ଜଣେ ବାପ ମା ଜନ୍ମ କରିଛନ୍ତି ତ ଆମ ମାନଙ୍କର ବି କର୍ତବ୍ୟ ଅଛି ଯେ ସିଏ ଆମକୁ ଛୋଟ ରୁ ବଡ କରିବା କେ ଏତେ କଷ୍ଟ ସହିଚନ୍ତି ଆମର ବି ଆମେ ଯେତେବେଳେ ବଡ ହେଇଯାଉଚେ ସିଏ ଆମର ଛୁଆ ଆମେ ଯେତେବେଳେ ଛୋଟ ଥିଲେ ସିଏ ଆମକୁ ମାନେ ଆମର ବାପା ମା ଆଉ ଆମେ ଯେତେବେଳେ ବଡ ହେଲେ ଆମେ ତାଙ୍କ ମାନଙ୍କର ବାପା ମା ହବା ହେଇକି ତାଙ୍କର ଦାୟିତ୍ଵ ନେବା କଥା। କାରଣ ଛୋଟ ରୁ ବଡ ଆମକୁ କରିଦେଲେ ଆମ ବଡ ହେଇଗଲେ ହଁ ଚାକିରି କରିଦେଲେ ପଇସା କମାଉଚନ୍ତି ଆଉ ତାଙ୍କୁ ପଚାରିବାନି ତାଙ୍କର ସେବା କରିବାନି ସେଟାକୁ କାରଣ ଆମେ ଯଦି ସେମାନଙ୍କର ସେବା କରି ତାହେଲେ ଆମକୁ ମନ୍ଦିର ଯିବାକୁ ପଡିନି କାରଣ ପ୍ରକୃତ ମାନେ ଭଗବାନଙ୍କ ହୋଉଚନ୍ତି ବାପା ମା। ତ ପରିବାରର ତ ସିଏ ସବୁଠୁ ମାନେ ପରିବାରର ଖୁଣ୍ଟ କହିଲେ ଚଳିବ। ଆଉ ଆପଣ ଦେଖୁଥିବେ ଯେ ଏବେ ସବୁବେଳେ କେମିତି ସମସ୍ତେ ଅଲଗା ଅଲଗା ହେଇକି ରହୁଚ ଆଉ ଆପଣଙ୍କ ପରିବାରରେ ସମ
ସେ ଆପଣ ଯେତେବେଳେ କହିଲେ ଯେ ପରିବାରରେ ଜଣଙ୍କର ଦେହ ଖରାପ ହେଲେ ମାନେ ଏଇ ଜିନିଷ ଟା ମୋ ଠୁ ଅଧିକା ମୁଁ ଜାଣିପାରୁନି କେହି କହିପାରିବ କାହିଁକି ନା ମୁଁ ଏଇ କିଛି ବର୍ଷ ତଳେ ମାନେ ଛଅ ବର୍ଷ ତଳେ ମୋ ମାଙ୍କୁ ହରଇଚି ଅ ମାନେ ମୁଁ କହୁଚି ଛୋଟ ବେଳୁ ଯେତେବେଳୁ ମୁଁ ଜନ୍ମ ହେଇଛି ଆମର ଗୋଟେ ଛୁଆ ପିଲା ହେଲା ପରେ ଗୋଟେ ଫ୍ୟାମିଲି ପ୍ଲାନିଂ ଅ ଅପରେସନ କରନ୍ତି ନା ତ ସେତେବେଳେ ମୋ ମା ମୁଁ ଜନ୍ମ ହେବା ପରେ ଗୋଟେ ଅପରେସନ ହେଇ ଥିଲା ତ ମୋ ମା ବାପା ଦି ଜଣ ଆଚୁଆଲି ଶିକ୍ଷକ। ତ ସେତେବେଳେ ଡକ୍ଟର ତାଙ୍କୁ କହିଥିଲେ କି ଅ ମାନେ ଅପରେସନ ପରେ ତାଙ୍କୁ ଟିକେ ଅ ବିଶ୍ରାମ ଦରକାର ଥିଲା କିନ୍ତୁ ଯେହେତୁ ସେ ଗୋଟେ ଶିକ୍ଷକ ଥିଲେ ଚା କିରି ଯିବାକୁ ପଡୁଥିଲା ଘରେ ମୋ ଜେଜେବାପା ଜେଜେମା ଥିଲେ ସମସ୍ତଙ୍କ କଥା ବୁଝିବାକୁ ପଡିଲା ସିଏ ଆଉ ଏତେ ମାନେ ବିଶ୍ରାମ କରିପାରି ନଥିଲେ। ଯୋଉଥି ପାଇଁ କଣ ହେଲା ନା ତାଙ୍କ ଦେହ ଟା ସେଇ ଦିନୁ ଖରାପ ହେଇଗଲା। ତ ମୁଁ ଦେଖିଛି ଛୋଟବେଳୁ ମୋ ମାଙ୍କର ସବୁ ସବୁବେଳେ ଦେହ ଖରାପ ରୁହେ ଯୋଉଟା ଆଣ୍ଠୁ ଗଣ୍ଠି ଅ ବାତ ଯୋଉ କୁହନ୍ତି ସେଇ ଜିନିଷ ଟା ମୋ ମା କୁ ଥିଲା। ସବୁବେଳେ ମେଡିସିନ ଖାଇ ଖାଇ ଆମ ମାନଙ୍କୁ ବଡ କରିଛନ୍ତି। ସେତିକିରେ ବି ସେ ମାନେ ସ୍କୁଲ ଯାଆନ୍ତି ଆସନ୍ତି ଘରେ ସମସ୍ତଙ୍କ ପାଇଁ ରୋଷେଇ କର ସେମିତିରେ ମୁଁ ମୋ ମାଙ୍କୁ ଦେଖିଛି କିନ୍ତୁ ଦେଖ ମାନେ ଯେତେବେଳେ ତାଙ୍କର ଖୁସି ସମୟ ଆସିଲା କି ଆମେ ସମସ୍ତେ ମୋ ଭାଇ ମୁଁ ସମସ୍ତେ ଯେତେବେଳେ ଚାକିରି କଲୁ ସେତେବେଳେ ମୋ ମା ସେ ଖୁସି ଦେଖିବା ପାଇଁ ଆଉ ରହି ପାରିଲେନି ମାନେ ଯେତେବେଳେ ପ୍ରଥମ କୋଭିଡ ଚାଲିଥିଲା ସେଇ ସମୟରେ ମୋ ମା ଚାଲିଗଲା। କୋଭିଡ ରେ ନୁହଁ ମୋ ମାଙ୍କର ଦେହ ବହୁତ ଖରାପ ହେଇଯାଇଥିଲା। ଅ ସେତେବେଳେ ଯେହତ ଜାଣିଛନ୍ତି ନା ଆଲୋପାଥିକ ମେଡିସିନ ସବୁ ଜୀବନ ସାରା ଖାଇବା ମାନେ ସେଇଟା ତ ଯେମିତି ହେଲେ ବି ଆପଣଙ୍କର ଭିତରୁ ଅଙ୍ଗ ପ୍ରତ୍ୟଙ୍ଗ କୁ ନଷ୍ଟ କରିଦେଲା। ତ ସେମିତି ହେଇକି ମାନେ ମୁଁ ମାଙ୍କୁ ହରେଇଛି ଯେତେବେଳେ ମୋଠୁ ଅଧିକା ଏଇ ଜିନିଷ ଟା କିଏ ଜାଣିପାରିବ ମାନେ ଜଣ ଙ୍କ ଜୀବନରେ ମା ର ମହତ୍ବ କୁହନ୍ତି ନା ମା ର ସ୍ଥାନ ବାପା ମା ର ସ୍ଥାନ ଆଉ କେହି ନେଇପାରିବେନି। ଯେତେବେଳେ ମୁଁ ବାହାହେଲି ମୁଁ ମା ହେଲି ସେତେବେଳେ ଏଇ ଜିନିଷ ଟାକୁ ମୁଁ ବହୁତ ମାନେ ଇଏ କଲି ମାନେ ଆଜିର ସମୟରେ ମାନେ ମୁଁ ଭାବୁଛି ବୋଧହୁଏ ମୋ ମା ଥିଲେ ଅ ମୋ ଛୁଆକୁ ଦେଖିବାଠୁ ଆରମ୍ଭ କରି ସବୁ କିଛି ମତେ ବୋଧେ ଏତେ କଷ୍ଟ ସହିବାକୁ ପଡିନଥାଏ ଆଉ କୋଉଠି ନା କୋଉଠି ମତେ ସବୁବେଳେ ଗୋଟେ ସପୋର୍ଟ ମିଳିଥାନ୍ତା ତ ସେଇ ଜିନିଷ ଟା ମାନେ ମା କୁ ହରେଇବାର ଯୋଉ ଇଏଟା ମୁଁ ନିଭେଇଛି। ତ ମୋଠୁ ଅଧିକା କିଏ ଜାଣିପାରିବ କିନ୍ତୁ ଗୋଟିଏ କଥା ଅ ମୋ ବାପା ଯେମିତି ଆପଣଙ୍କୁ କହିଲି ମୋ ବାପା ଆଉ ଜଣେ ଏମିତି ଲୋକ ମୋ ମା ବାପା ଦି ଜଣଙ୍କର ଇଏ ମ ଆମକୁ କେବେ ଅ ମାନେ ଇଏ କରିବାକୁ ଦେଇନାହା ନ୍ତି ସିଏ ମୋ ପାଖରେ ସବୁବେଳେ ରୁହନ୍ତି ଆକ୍ଚୁଲି ମୁଁ ମୋ ବାପା ମା ଟିଚର ଥିଲେ ମୋ ବଡ ଭାଇ ଜଣେ ଆଉ ମୁ ମୁଁ ବାହା ହେଇକି ପାଞ୍ଚ ବର୍ଷ ହେଇଗଲାଣି ମୋର ଗୋଟେ ଛୁଆଟେ। ମୋର ଏ ଯୋଉ ମୁଁ ମୁଁ ଅ ଗୋଟେ ଅଲଗା ଜାଗାରେ ରୁହେ ଯେହେତୁ ମୁଁ ଚାକିରି କରେ। ଆଉ ମୋ ସ୍ଵାମୀ ମୋ ଶାଶୁଘର ସମସ୍ତେ ଅଲଗା ଜାଗାରେ ରୁହନ୍ତି। ତ ମୋ ସହିତ ମୋ ଛୁଆ ଯେହେତୁ ରୁହେ ମୁଁ ଚାକିରୀ କରେ ମୋ ସେହିତ ମୋ ବାପା ଅବିକା ରହୁଚନ୍ତି ତ ଯାହଉ ମୁଁ ସୌଭାଗ୍ୟ ପାଇଚି। କୋଉଠି ନା କୋଉଠିଯେ ବାହାଘର ପରେବି ମୋ ବାପା ମୋସହିତ ରହିପାରୁଚନ୍ତି। ତ ଏମିତି ମୋ ପରିବାର। ଆଉ ଆପଣଙ୍କର ଆପଣ କଣ ପଢାପଢି କଣ କରିଚନ୍ତି?
ହଁ ତ ମୁଁ ତ ମାନେ ଗ୍ରାଜୁଏସନ୍ ସରିଲା ପରେ ମୁଁ ତ ଘରେ ଅଛି ଅ କାରଣ ଦେଖନ୍ତୁ ମାନେ ଆଗକୁ ପାଠ ପଢିବା ପାଇଁ ହେଲେ ମାନେ ଯାହା ଯାହା ହେଲେବି ବାହାରକୁ ଯିବାକୁ ହେଲେ ମାନେ ଅଧିକ ଖର୍ଚ୍ଚ କରିବାକୁ ପଇସା ହଉ ମାନେ କରିବାକୁ ପଡ଼େ ଯେହେତୁ ମାନେ ଆମେ ତ ତିନି ଭଉଣୀ ତ ଦି ଜଣ ଯେହେତୁ ମ୍ୟାରେଜ କରି ଯାଇଚନ୍ତି ମୁଁ ମାନେ ସାନ ତସବୁବେଳେ ମାନେ ମୁଁ ଆଉ ଚାହୁଁନିଯେ ମୁଁ ମୋ ମୋ ପାଇଁ ମୋ ବାପାଙ୍କୁ ବେଶୀ ଆଉ କଷ୍ଟ କରିବାକୁ ପଡ଼ୁ ସେଯେହେତୁ ଦି ଥର ମାନେ ହାର୍ଟ ଅ ଅପେରସନ୍ ତ ଆପଣ ଜାଣିଥିବେ କେତେ ମାନେ କଷ୍ଟ କଷ୍ଟର କଥାତ ମୁଁ ଯାହୁନି ମାନେ ଆଉ ଆଗକୁ ମାନେ ପଢ଼ିକି ତାଙ୍କ ଉପରେ ମାନେ କୌଣସି ପ୍ରେସର କରିବାକୁ ମୁଁ ଚାହୁଁନି। ଯେହେତୁ ସେଥିପାଇଁ ମୁଁ ମାନେ ପଢିଲିନି ନହେଲେ ମୁଁ ବି ମାନେ ମୋର ଇଛା ଥିଲାଯେ ମୁଁ ଟିଚର୍ ଲାଇନ୍ ଯିବାକୁ ସିଏ କିନ୍ତୁ କେତେବେଳେବି ନାଇଁ କରନ୍ତିନି ସେକିନ୍ତୁ କୁହନ୍ତିଯେ ତୁମେ ଆନ୍ଧ୍ରା ବିଡ଼ି ପଢ ଆନ୍ଧ୍ରା ବିଡ୍ କାହିଁକି କରୁନ ବା ଆଉ କୋଉଠି ମାନେ ଆପଣ ପିଜି ତମ ପିଜିକର ଆଉ ଏମିତି କୁହନ୍ତି କିନ୍ତୁ ମୁଁ କଣ କହେ ନା ମାନେ ମୁଁ ନିଜେଦେଖେ ବୁଝି ମୁଁ କହେ ନା ନା ମୋରଆଉ ମୁଁ ପଢିପାରିବିନି ମୋର ମୋତେ ପଢ଼ିବାକୁ ଇଚ୍ଛା ନାହି ମୁଁ ଏମିତି କୁହେ ମୁଁ କମ୍ପ୍ୟୁଟର ଜି କରିଛି ଆଉ ଆପଣ ହୁଏତ ଜାଣିଥିବେ ମାନେ ପରିବାରରେ ଯଦି ଗୋଟେ ଝିଅ ଥିଲେ ମାନେ ଅନ୍ୟ ଲୋକ ଲୋକମାନେ କହିବେ ହଁ ସେତ ପାଠ ଆଉ ପଢ଼ୁନି ତମେ ତାର ବାହାଘର କାଇଁ କରେଇ ଦଉନ କିନ୍ତୁ ବାହାଘର କରିବାକୁ ନାଇଁ କଣ ଯଦି ମାନେ ମୁଁ ଚାହୁଁଛି ମାନେ ଯେତେବି ମାନେ ବିଳମ୍ବରେ ହଉ ପଛେ ବାହାଘର ଗୋଟେ ଏମିତି ଜିନିଷ ମାନେ ଉପଯୁକ୍ତ ପାତ୍ର ନମିଳିବା ଯାଏ କରିବା କଥା ନୁହଁ କାରଣ ଆପଣ ଏବେ ଦେଖୁଥିବେ ମାନେ କୋଉଠି ସ୍ଵାମୀ ସ୍ତ୍ରୀକୁ ହାଣି ଦଉଚିତ ସ୍ତ୍ରୀ ସ୍ଵାମୀକି ହାଣି ଦଉଚି ଆଉ ଯୋଉତିଙ୍କ ପାଇଁତ ଆପଣ ଦେଖୁ ଦେଖୁଥିବେ ମାନେ ଝିଅକୁ ମାନେ ପୁରା ଲୋକମାନେ ମାନେ ଜୁରେ ମାନେ ଅଧିକ ଶିକ୍ଷିତ ଲୋକହିଁ ଏଇଟା କରୁଚନ୍ତି। ମାନେ ଜାଳି ଦଉଚନ୍ତି ଅଧିକ ପଇସା ଲୋଭରେ ତମୋର ସେମିତି ମାନେ ମୁଁ ଚାହୁଁଚି ମାନେ ଯାହାକୁ ମୁଁ ବାହାହେବି ମାନେ ଯଉତିକ ମାନେ ତାଙ୍କ ମୁଣ୍ଡରେହିଁ ନଥିବ କାରଣ ଦେଖନ୍ତୁ ଯଦି ସେଇଟା ତାଙ୍କ ମୁଣ୍ଡରେ ରେ ଥିବ ମାନେସେ ବାହାଘର ସମୟରେ ଅଳ୍ପ ନିଅନ୍ତୁ ବାହାଘର ପରେବି ଅଧିକା କରିବେ କିନ୍ତୁ ସେଟା ଯିଏ ନଥିବ ମାନେ ଗୋଟେ ଭଲ ମଣିଷ ତା ପଇସା ନଥାଉ କିନ୍ତୁ ଭଲ ମଣିଷଟେ ହେଇଥାଉ କିନ୍ତୁ କଣ ଗାଁ ଗହଳି ଲୋକମାନେ ହଁ ଗାଁ ଗହଳିରେ ଲୋକମାନେ ହଁ ଝିଅକୁତ ବାଇଶି ତେଇଶି ହେଇଗଲା ଆଉ ଏଯାଏଁ କାହିଁକି ର ଏଜାଏ କାହିଁକି ବାହା କରୁନ ମାନେ ପରିବାର ଲୋକବି ସବୁବେଳେ କହୁନ୍ତି କିନ୍ତୁ ମୋ ବାପା ବୋଉ କଣ ନା ସେ ସେବୁକୁ ମୁଣ୍ଡରେ ପୁରାନ୍ତିନି ହଁ ଆମ ଝିଅତ ଆମ ଘରେ ଅଛି ଆଉ ଆପଣଙ୍କୁ କାହିଁକି ଇଏ ଲାଗୁଚି। ଆଉ ଯଉଁ ଯାଏ ଆମେ ଠିକ୍ ମାନେ ଉପଯୁକ୍ତ ମାନେ ପାତ୍ର ପାଇନୁତ ସେଯାଏ ଆମେ ବାହାଘର କରିବୁନି କାରଣ ଯଦି ଆମେ ଗୋଟେ ଜିନିଷ ତରବରରେ କରିଦଉଛେ ମାନେ ନିହା ତି ଆପଣ ଅସୁବିଧାରେ ପଡ଼ିବେ। ମୁଁ ମୋ ଆମ ଘର କଥାରୁ ମୋ ପରିବାର କଥାରୁ କହୁଚି ଆପଣଙ୍କୁ ଯୋଉ ମୋର ଦି ଜଣ ମାନେ ଭିଣେଇ ଯିଏ ଦି ଜଣ ବାହାହେଇ ସାରିଛନ୍ତି ଯୋଉ ଦେଇ ମାନେ ମାନେ ଭିଣେଇ ମାନେ ମୋର ଯିଏ ମାନେ ସେ କୌଣସି ଭାଇଙ୍କଠୁ ବି ମାନେ କମ ନୁହନ୍ତି ମାନେ କେବେ ବି ମତେ ଲାଗେନି ଯେ ମୋର ଭାଇ ନାହାନ୍ତି ଆଉ ଏ ଜିନିଷର ଅଛି ରହୁଛି ମାନେ କହିବାକୁ ଗଲେ ମାନେ ଭାଇ ମାନ ଥିଲେ ବି ଆଜି ଆଜିକାଲି ଆପଣ ଦେଖୁ ଥିବେ ବି ମାନେ ବାହାଘର ହେଇସାରିଲା ଭାଇ ମାନଙ୍କର ସେମାନେ କେମିତି ହଉଛନ୍ତି କିନ୍ତୁ ଆ ଭନେଇ ମାନେ କୋଉ ଭାଇଠୁ ବି କମ୍ ନୁହନ୍ତି ତେଣ ମତେ ଲାଗେ ଯେ ପରିବାର ଯଦି ଏକାଠି ଥିବ ତାହେଲେ ଆପଣଙ୍କର ସବୁ ଦୁଃଖ ମାନେ ସୁଖରେ ପରିଣତ ହେଇପାରିବ।
ନାଇଁ ନାଇଁ ଠିକ କଥା କହିଲେ। ଠିକ କଥା କହିଲେ ଏଇଟା ଯାହାବି କହିଲେ ବହୁତ ଠିକ କଥା କହିଲେ ଦେଖି ଚାହିଁକି ବାହାଘର ହବା ଦରକାର। ମୁଁ ତ ସେଇ ସୌଭାଗ୍ୟ ପାଇଛି ମୁଁ ଗୋଟେ ଭଲ ପରିବାର ପାଇଛି ଆରେଞ୍ଜ ମ୍ୟାରେଜ ହେଇକି ବି ମୁଁ ତ କହିବି ତୁମକୁ ବି ଭଲ ମିଳୁ? ଠିକ୍ ଅଛି ମୁଁ ଟିକେ ପରେ କଲ୍ କରିବି ପରେ କେତେବେଳେ କଥା ହଉଛି ହେଲା ମୋ ଟିକେ କାମ ଆସିଲା ତ ହଁ।